ହାଲୋ।
ହଁ କଣ କରୁଛନ୍ତି?
ଏଇଠି ବସିଥିଲି ଘରେ।
ଆଚ୍ଛା ଆଉ କଣ କୁହନ୍ତୁ।
ତମେ କଣ କରୁଚ?
ମୁଁ ଏମିତି ଗୋଟେ ବହି ପଢୁଥିଲି ଆଉ ଭ ଭରତଙ୍କ ଚିତ୍ରକୂଟ ଯାତ୍ରା। ସେ ବହିଟା ପଢୁଥିଲି।
ଆଚ୍ଛା ଆଉ କଣ ପଢୁଥିଲେ ଟିକେ ସୁଣେଇଲେ।
ପଢିଥିଲି ଶ୍ରୀଧର ଦାସ ତ ଲେଖିଥିଲେ କଣ କେମିତି ହେଇଥିଲା ଯେମିତି କି ଭରତଙ୍କ ଆଦର୍ଶରେ ସୁମନ୍ତ ଚ ତୁରଙ୍ଗ ବଳ ଆ ସାଜିରାମଙ୍କ ସନ୍ଧାନରେ ଯେ ରାମଙ୍କ ସନ୍ଧାନରେ ଯିବାକୁ ପ୍ରସ୍ତୁତ ହେଲେ ଭରତ ହୁଁ। ହଁ ବହତ ହ ଖାଇବା କଣ ବନେଇଛ? ହାଲୋ। ହାଲୋ ହାଲୋ। ହଁ ଶୁଣା ଯାଉଚି।
ହଁ ହଁ ଶୁଣା ଯାଉଚି କୁହ।
କୋ କଣ ଖାଇବା ବନେଇ ଥିଲେ।
ଆମର ଆଜି ରୁଟି କୁ ଚିକେନ।
ଚିକେନ୍ କଣ ହାଣ୍ଡି ଚିକେନ୍ ନା କଡେଇ ଚିକେନ୍?
ନାଇଁ କଡେଇ ଚିକେନ।
ଆଚ୍ଛା ମୁଁ ହାଣ୍ଡିରେ ବସାଏ ହାଣ୍ଡିରେ ଚିକେନ କଣ କଡେଇରେ ମତେ ଭଲ ଲାଗେନି ମାଟି ହାଣ୍ଡି ଚି ତମେ ଦିନେ କରିବ ଥରେ ଦେଖିବ କେତେ ସ୍ୱାଦ।
କେମତି କଣ ବନେଇଲେ ହାଣ୍ଡି ଚିକେନ?
ଫାଷ୍ଟ ତ ହାଣ୍ଡି ଆଗ କିଣିବ। ତାକୁ ଧୋଇଁଦବ ତାକୁ ସେମିତି ଖରାପ ହାଣ୍ଡିରେ କରିବନି। ତାକୁ ଯେମିତି ତେଲ ପାଚିଯାଏ ତେଲ ବେଶି ପକେଇକିନା ହାଣ୍ଡିିକୁ ଗରମ କରିଦବ ସେଥିରେ ମତେ ଟିକେ ଥଣ୍ଡା ହେଇଯାଇଛି ତ ଟିକେ ନା ଉପରୁ ପାଣି ବାହାରୁଚି ତେଣୁ କିଛି ଧରିବନି କଥା ମୁ କହୁଛି ଶୁଣ। ସେ ହାଣ୍ଡିରେ ସେଠୁ ପିଆଜ ପକେଇଦବ। ପିଆଜ ଲାଲି ହେଇ ଆସିଲେ ସେଇଥିରେ ଏଁ ମସଲା ପକାଇଥିବ ଯେଉଁ ବନେଇଥିବ। ରସୁଣ ଅଦା ଯାହା ପକେଇଥିବ ଆଉ ଗରମ ମସଲା ଟିକେ ଯୋଉ ଗୋଟା ଗରମ ମସଲା ତାକୁ କଣ କରିଥିବ ସେଇ ମସଲା ସାଙ୍ଗେ ଉଁ ବାଟିଦେଇଥିବ ସେଇ ମସ ଲାକୁ ସବୁ ଦେଇ ପକେଇ ଥିବ। ଏ ମସଲା ଚିକ। ଚିକେନ୍ ବା ମଟନ ତମେ ଯାହାବି କର ତାକୁ ପକେଇଦବ ତାକୁ ଭଲସେ କଷିବ। ଯେମିତି ତାର ପାଣି ଅଂଶ ଟା ସେଇ କଷାରେ ହିଁ ମରିବ ତାକୁ ଆଉ ପାଣି ବିଲକୁଲ ଦବନି। ସେଥିରେ କଣ କରିବ ନା ଗୋଟା ରସୁଣ ଯୋଉ ଥିବ ଟିକେ ଭଲସେ ସଫା କରିକି। ଗୋଟା ରସୁଣ ଦିଟି ଖଣ୍ଡେ ପକେଇଦବ ସେଥିରେ ଖାଇବା ପାଇଁ ବହୁତ ସ୍ଵାଦ ଲାଗେ। ତାକୁ ଘୋଡେଇ ଦବ ତାପରେ ଲୁଣ ପକେଇବ ଲୁଣ ପକେଇକି। ଯଦି ଟମାଟୋ ଇଛା ହବ ପକେଇବ ଟମାଟୋ ନହେଲେ ପକେଇବନି ଟମାଟୋ ପକେଇଲେ। ସିଜେ ନି ଜଲଦି।
ହୁଁ।
ତେଣୁ ଟମାଟୋ ପକେଇକି ତାଙ୍କୁ ଘୋଡେଇଦବ ଘୋଡେଇକି। ଉଁ ଘୋଡଣୀଟେ ଦବ ତମେ ଯଦି ମାଟି ଘୋଡ଼ଣୀ ଦବବି ଆହୁରି ତାର ମାଟି ବାସ ନା ଟା ପୁରା ସେଇ ଚିକେନ ମଟନ ପୁରା ଆସିବ। ସେ ଯୋଉ ଘୋଡଟା ଘୋଡେଇବ ସେଥିରେ ଅଟା ଗୁଳା ଯେମିତି ବିରିୟାନୀ ବନାନ୍ତିନି। ଦମ ଦିଅନ୍ତି ସେମିତି ଅଟା ଗୁଳା ଦେଇଦେଲେ ସେ ଭଲ ସେ ପୁରା। ଛୋ ଧୀରେ ଧୀରେ ଆଂଞ୍ଚରେ ଭଲ ସେ ପୁରା ସିଝିକି ଆସିବ। ତାକୁ ତମେ ଗରମ ଭାତ ରୁଟି ନାନ୍ ଯାହା ସହିତ ବି ଖାଇବ ଭଲ ଲାଗେ। ଆଉ ଏମିତି ଚିକେନ ବି ସେମିତି ଯଦି କରିବ ସେଇ ପ୍ରଣାଳୀ ଜଦି। ସିଏ ବି ବହୁତ ଟେଷ୍ଟ ଆସିବ। କିନ୍ତୁ ମସଲା ଯୋଉ ବନେଇବ ସେଇଥିରେ ଗରମ ମସଲା ଗୋଟା ଗରମ ମସଲା ଟିକେ ବାଟିଦବ ସବୁଥିରୁ ଗୁଜୁରାତି ଗୋଟେ। ଲବଙ୍ଗ ଗୋଟେ ଆ ଗୋଲମରିଚ ଦି ଚାରିଟି। ଆଉ ଡାଲଚିନି ଟିକେ ଏସବୁକୁ ତା ସହିତ ବାଟି। ଟି ଦବ ବେଲେ ତାର ବାସ୍ନା ଅଲଗା ଏମିତିରେ ବି ତ ଗୁଣ୍ଡ ମସଲା ପକେଇବ। ଚିକେନ୍ ମସଲା କି ମଟନ୍ ମସଲା ଗରମ ମସଲା ପକେଇବ କିନ୍ତୁ। ଗୋଟା ଛୋଟ ଛୋଟ ଟିକେ ନେଇକିନା ବାଟି ଦେବ ବୋଲେ। ସିଏ ତାର ସ୍ଵାଦ ପୁରା ଅଲଗା ଆସିବ ବାସ୍ନା ପୁରା ଭରିଯିବ। ଆଉ ମାଟିରେ ବନଉଛନ୍ତି ମାନେ ମାଟିର ବି ବାସ୍ନାଟା ଭଲ ଆସିବ।
ହାଣ୍ଡିରେ ବନେଇଲେ ତ ତା ସ୍ଵାଦ ଅଲଗା।
ହଁ ହଁ ଆଗକୁ ଯେବେ ବନାନ୍ତୁ ଆଉ।
ହଁ।
ତେମେ ଆଜି କଣ ବେଳାରେ ଆପଣ କଣ ବନେଇଥିଲେ।
ମୁଁ ଚିକେନ୍ ବନେଇଥିଲି ବେସର ଦେଇ ତାକୁ ଚିକେନ୍ ବନେଇଥିଲି ପୋଡା ଚିକେନ୍ କରନ୍ତି। ସେଇଭଳିଆ ମୁଁ କ ପୋଡି ନଥିଲି ସେ କଡେଇରେ କରିଥିଲି।
କେମିତି କଣ ବନେଇ ଥିଲେ।
ଚିକେନ୍ କୁ ସବୁ ଭଲ ଭାବରେ ଧୋଇଦେଲି ତା ଭଲ ପରିଷ୍କାର ତା ଉପର ଚମଡା ପୁରା ଛଡେଇ ଦେଲି।
ଭଲ ସେ ଧୋଇ ଦେଇ ସାଇଲା। ତା ପରେ ପାଣି ଛାଡିଲା ଯାକେ ଥୋଇଦେଲି ଆଉ ଗୋଟେ ଜାଗାକୁ କାଢିକି ପାଣି ଛାଡିଲା ଯାକ ଥୋଇଦେଲି ତାପରେ ସେଥିରେ। ଖାଲି ସୋରିଷ ପେ ବଟା ସେଥିରେ ପିଆଜ ରସୁଣ କିଛି ପଡିବନି। ଖାଲି ସୋରିଷ ଟାକୁ ପୁରା ଚିକ୍କଣ ଭାବରେ ବାଟିକି ତାକୁ ସେଇଥିରେ ଦେଇଦେଲି ସୋରିଷ ତେଲ। ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଅ ମିଟ୍ ମସଲା। ଗରମ ମସଲା କଞ୍ଚା ଲଙ୍କା କାଟିକି, ପିଆଜ। ବହୁତ ଗୁଡେ ପିଆଜ କାଟିକି, ସେଥିରେ ଗୋଳେଇକି, କିଛି ସମୟ ରଖିଦେଲି। ଅଧଘଣ୍ଟେ ରଖିଲା ପରେ ତାକୁ ଚୁ୍ଲିରେ। କଡେଇରେ ତେଲ ଟେ ଗରମ କରି ତାକୁ ସମ୍ପୂର୍ଣ୍ଣ ଢାଳି ଦବ ଆଉ କିଛି ଦବନି ତା ସାଙ୍ଗେ ଘୋଡେଇ ଦବ ସେ ଘୋଡେଇ ଖାଲି କଷିବ ଆଉ। କିଛି ନାହିଁ। ସେ ସେଇଥିରେ ପାଣି ମରିକି ତାପରେ ସେ ହେଇଗଲା ସୁୁଖା ସୁୁଖା ପୁରା ହେଇଗଲେ ଧନିଆ ପତ୍ର ପକେଇଦବ ବହୁତ ବଢିଆ ଲାଗେ। ପୋଡା ଚିକେନ୍ ଭଳିଆ ହିଁ ଲାଗେ ପୁରା।
ଉଁ ଆକୁ ରୁଟିରେ ଖାଅ ନା ଭାତରେ।
ଭାତ ରୁଟି ଶୁଖିଲା ଟା ତ ଏତେ ଶୁଖି ରୁଟି ଟା ବେଶୀ ଭଲ ଲାଗେନି। ଭାତ ହିଁ ଗରମ ଭାତରେ ଭଲ ଲାଗେ।
ତା ସାଙ୍ଗେ ପୁଣି ଯାହାହେଲେ ଗୋଟେ ଡ଼ାଲି କି ସନ୍ତୁଳା ଗୋଟେ ବନେଇବାକୁ ପଡିବ ନା।
ହଁ ସେ ସୁୁଖା ବନେଇଲେ ଡାଲି ଯା ହେଲେ ବନେଇବାକୁ ପଡିବ ନିହାତି।
ହୁଁ ହଁ ତମେ ପାଣି ସନ୍ତୁଳା ବନେଇଲେ କଣ ହଳଦୀ ପକାଅ ନା ପକାଅନି।
କୋଉଥିରେ।
ପାଣି ସନ୍ତୁଳା।
ପାଣି ସନ୍ତୁଳାରେ ମୁଁ ହଳଦୀ ପକାଏ ପ୍ରାୟେ କେହି ଲୋକ। ଲୋକ ହଳଦୀ ପକାନ୍ତିନି ସନ୍ତୁଳାରେ।
ହୁଁ।
ମୁଁ ମତେ ଭଲ ଦେଖା ଯାଏନି ଆଖିକୁ ବୋଲି ସେ ସନ୍ତୁଳା ପକାଏ। ହଳଦୀ ପକାଏ ତମେ ପକାଅ କି ନାହିଁ ହଳଦୀ।
ମୁଁ ପକାଏନି ମତେ ଆଖିକି ଯେମିତି ଦେଖାଯିବ ପାଟିକି ଭଲ ଦେଖାଯିବା ଭଲ ଲାଗିବା ଦରକାର।
ପକାଅନି ହଳଦୀ।
ନା ମତେ ପାଟି ସ୍ବାଦ ଦରକାର ମୁଁ ଆଳୁ ଭଜାରେ ବି କେବେ ପକାଏନି। ମୋ ଝିଅ ସ୍କୁଲକୁୁ ନେଇକି ଯାଏ ତା ସାଙ୍ଗ ମାନ ସବୁ କହିବେ ଆଣ୍ଟି କ ଆଳୁ ଭଜା ବହୁତ ଟେଷ୍ଟ ଚିଙ୍ଗୁଡି ଭଜା ପରି ଲାଗୁଛି।
ହଳଦୀ ପକାଅନି।
ହଳଦି ମୁଁ ପକାଏନି ଆଳୁ ଭଜାରେ ପକେଇବିନି। ସନ୍ତୁଳାରେ ବି ପକାଏନି କେବେ ମସଲା ଦରକାର ଗଲେ ପକାଏ ନହଲେ ନାହିଁ ସନ୍ତୁଳାରେ ବି ପକାଏନି ମୁଁ ଆଗକୁ କହୁଥିଲି। କିଛି ଟେଷ୍ଟ ମୋର ଟିକେ ବି ସତରେ ସ୍ଵାଦ ଟିକେ ବି ଆସେନି। ସେଠୁ ତୁ ସେଇ ଟାଇପ ର ପିଲା ହଳଦୀର ଥରେ କ ଗାଁ ରେ ମୋର ଜଣେ ନାନୀ ଲାଗିବେ ସେ ବନେଇଥିଲେ। ସେଇଦିନ ଠୁ ସେମିତି ମୁଁ କରୁଛି ଆଉ।
ଆଉ ରାଇ କଲେ ବି କଣ କୁହନ୍ତି ହଳଦୀ ପକା ଯାଏନି ରାଇରେ। ଶିମ୍ବରାଇ ଯଉ କରନ୍ତି ମକରକୁ।
ହଁ ମୁଁ କାହି ହଳଦୀ ପକେଇକି କରିଛି। ହଁ ହଳଦି ନ ପକେଇବା ବୋଲି ତାର ଟେଷ୍ଟ ଅଲଗା ଆସେ ଗୋଟେ। ମୁଁ କେବେ କରିନି ମୋ ଦେଖଥରେ ଆଉ ଶିମ୍ବ ଯେବେ ଆସିବ ଆଗକୁ ସେଇ ହ ବିନା ହଳଦୀ ପକା ରାଇଟେ ବନେଇବି।
ମକରକୁ କର ମକର ଯାଉ କର ଘରେ
ହଁ ବନାଉ।
ଆଛା।
ଆମର ବନେଇଲେ ମୁଁ ବଜାର ଆଡେ ହଁ ଯାଇଥିଲି କାଲି ଆଡେ ଏମିତୀ ସବୁବେଳେ ଝିଅକୁ ଟିଉସନ ସବୁବେଳେ ଟିକେ ନେଇ ଦିଅ ତ ତ ସବୁଦିନ ଯାଏ। ସେଇପଟେ ଯିବା ଆସିବା ହେଲା ଆଉ ବାହାର ଖାଇବା ଭଲ ତ ଲାଗେ ଦେହରେ ଯିବା କଥା।
ଛୋଟ ଛୁଆଙ୍କୁ ଭଲ ଲାଗୁଥିବ ସେ ଖାଉଥିବେ ଆଉ।
ହଁ ଛୋଟ ଛୁଆଙ୍କୁ ବହୁତ ଭଲ ଲାଗେ।
ହଁ। ଗୁପଚୁପୁ ଘରେ ବନେଇଛନ୍ତି ଘରେ କେବେ?
ହଁ ବନେଇଛି ଏବେ କାଲି ବନେଇକି ଖାଇଥିଲି।
କଇଁଆ ରଖିଛନ୍ତି ଘରେ।
ହଁ ଅଛି ହାଟରୁ ତ କିଣିକି ଆଣିଥିଲି କଇଁଆ ଅଛି ଆମ୍ବୁଲ ଅଛି।
ଆମ୍ବୁଲରେ ଏତେ ପାଣି ଟା ଏତେ ଭଲ ଲାଗେନି କଇଁଆରେ ବହୁତ ଭଲ ଲାଗେ।
କଇଁଆ ତା ପାଣି ଭଲ ଲାଗେ କିନ୍ତୁ ଆମ୍ବୁଲ ବି ମୁଁ ମିଶେଇଦ ମତେ ଟିକେ ଆମ୍ବୁଲ କଇଁଆ ଟିକେ ମିଠା ରୁହେ। ଆମ୍ବୁଲ ଟା ପୁରା ଖଟା ରୁହେ ମିଠା ଖଟା ପାଇଁ କଇଁଆ ଠିକ। କିନ୍ତୁ ଖାଲି ଖଟା ପାଇଁ ଆମ୍ୱୁଲ ଟା।
ମୁଁ ଗୁପଚୁପୁ କରିଦିଏ ସେଇ ମସଲା ବି କରେ ପାଣି ମତେ ଆସେନି ତା ଭାଗ ମାପ ସେନି ବୋଲି ମୁଁ ପାଣି ଟାକୁ କେବେ କରିପାରେନି ଗୁପଚୁପ ରେ।
କଣ ପାଇଁ ଆମ୍ବୁଲ ନେଇଯିବି ଦି ତିନି ସରି ହଁ ଆମ୍ବୁଲ୍ ମୁ ଆଉ କଣ ଦେଇଛି କଇଁଆ ଚାରି କୁଳୁ ନେଇଯିବେ ତାକୁ ପାଣିରେ ଟିକେ ବତରେଇ ଦେବେ। ସେଥିରେ ଆମ୍ୱୁଲ ଯୋଉ କଅଁଳିଆ ଆମ୍ୱୁଲ ଛୋଟ ଖଣ୍ଡେ ପକେଇ ଦେଇକି ତାକୁ ବତରେଇ ଦେବେ। ଏପଟେ ଧନିଆ ନେଇଯିବ ଧନିଆ ଯଦି ଦିଇ ମୁଠା ନେଲେ ପୁଦିନା ଗୋଟେ ମୁଠା ଠା ଅଧା ମୁଥା ପୁଦି ନା ନ ଦେଲେ ବି ଚଳିବ କିନ୍ତୁ ଦେଲେ ବାସ୍ନା ଆସେ ସେଥୀରେ ରସୁଣ ଦିକୂଳ ଅଦା ପୁରା ଛୋଟ ଖଣ୍ଡେ ଦେବେ ନହେଲେ ପିତା ଲାଗିବ। ଆଉ କଞ୍ଚା ଲଙ୍କା ନହେଲେ ଶୁଖିଲା ଲଙ୍କା ଦେଇକି ଭଲସେ ତାକୁ ବାଟିଦବେ ବାଟି ପ ଦେଲା ପରେ ସେଥିରେ ନର୍ମାଲ ଲୁଣ ଟିକେ ପକେଇବେ ବିଟ୍ ଲୁଣ ବି ପକେଇବେ। ତାପରେ ସେଥିରେ ଆଉ ଟିକେ ପାଣି ଢାଳି ଦେବେ ଆଉ ପାଣି ଢାଳିକି ତ ଲୁଣ ଯୋଉ ହିସାବରେ ପକେଇବେ କେତ କେତେ ଟେଷ୍ଟ ଲାଗି କେମିତି ତମର ଭଲ ହୁହନି ଆମର ସେ ପାଣି ଖାଲି ପାଣି ବି ହେଇଯାଏ।
ହ
ରସୁଣ କଞ୍ଚା ରସୁଣ ପଡୁଛ ନା
ମୋର ଭଲ ହୁଏନି ବୋଲି ମୁଁ ପାଣି ଟାକୁ ଦୋକାନ ରୁ ମାଗିକି ଆଣେ ଆଉ ଗୁପଚୁପୁ ଘରେ ବନାଏ। ସେ ପାଣି ଟାକୁ ଖାଲି ଚିହ୍ନା ଆସଛନ୍ତି ତ ଦେଇଦିଅନ୍ତି।
ଧନିଆ ପୁଦିନା ଯୋଉ ବାଟିବ ସେଇଥିରେ ଯୋଉ ବ ପଥରେଇକି ନଥିବ କି? କଇଁକୁ ଆମ୍ବୁଲ ଟିକେ ପଥରେଇକି ରଖିଥିବ। ସେଇଟାକୁ ଚକଟି ଦବୁ ତା ମଞ୍ଜି ଫୁଞ୍ଜି ବାହାର କରିଦବ ସବୁ, ସେଇଥିବ ତାପରେ ଧନ୍ ସବ ଦିନ ସାଙ୍ଗେ ହିଁ ବାଟି ଦବ ତାକୁ ଏକାଠି। ବାଡି ଦେଲେ ସେ ଖଟା ଅଂସ ଆସିଲା। ବିଟ ଲୁଣ ଟେଷ୍ଟ ଆସିଲା। ଯଦି ଚାଟ ମସଲା ଥିବ ତାକୁ ଟିକେ ପକେଇଦବ। ନଥିଲେ ବି ଚଳିବ। ତାପରେ ସେଟା ପାଣି ଯେତିକି ପାଣି ଦରକାର ପାଣି ଦେଇଦବ। ବା ଲୁଣ ସ୍ଵାଦ ଅନୁସାରେ ଦବ। ତାପରେ ଦେଖିବା ଯେମିତି ଦରକାର। ଭଲ ଟେ ଆସିବ ଥରେ ବନେଇକି ଦେଖ।
ଯା ହଉ ଏଥର ବନେଇବି ଆଉ କାଲି ବନେଇବି।
ହଁ ହଁ ମୁଁ ରଖୁ ତମ ସହିତ କଥା ହେଇଥିବାର ମୁଁ ବହୁତ କୃତଜ୍ଞ। ଓ ଖି